ହ୍ୟାଲୋ।
ହଁ ଦିଦି କଣ କରୁଚ?
ଏଇ
ହଁ ମୁଁ ଏଇନା ଶ‌ଏ ଯୋଉ ତଳୁ ଚାହା ପିଇକି ଆସିଲି ଛାତ ଉପରକୁ ଆଇଚି ଟିକେ ପବନ ଖାଇବା ପାଇଁ ଆଉ।
ଓହୋ। ଆଉ କଣ କହୁଚୁ କହ।
ଆଉ କଣ ସବୁ ଦେହପା ଭଲ ଅଛି।
ହଁ ଭଲ ଅଛି ତୋର?
ହଁ ଭଲ ଅଛି। ଆଉ ଗରମ କେମିତି ହୋଉ ଚି ସେପଟେ?
ଗରମ ସେମିତି ଆଜି ଗରମ ଆଜି କମ ହେଇଚି ଏପଟେ ବର୍ଷା ଏପଟେ ଉଠେଇଚି ପାଣି ପାଗ ଥଣ୍ଡା ପବନ ଦୋଉଚି। ବେଶୀ ହୋଉନି।
ପଟ ତ ସେନ୍ତି ବର୍ଷା ଉଠୋଉଚି ଦଶ ବାର ଦିନି ହେଇଚି ଆଉ ହୋଉନି କିନ୍ତୁ ଖାଲି ପବନ ଦେଇ ଦେଇକି ବନ୍ଦ ହେଇଯାଉଚି ଆଉ।
ଆଉ
ମୁଁ ଏ ଲଗେଇଥିଲି ମ ଏ ଯୋଉ କହିଲି ଖୁଦୁରୀକୁଣିଟା ସେପଟେ କେନ୍ତି ପାଳନ କରୁଥୁଲ ଆମର ଏଥର କଣ ନୂଆ କରିବୁ ବୋଲି ଭାବୁ ତ ମୁଁ କହିଲି କେନ୍ତି ପାଳନ କରୁଚନ୍ତି ସେଟା ଟିକେ ମାନେ ଆଉ ଟିକେ ଭଲ କି ବୁଝିଗଲେ ମୁଁ କରନ୍ତି ଆମେ ଏପଟୁ କ କରିବୁ ବୋଲି ଭାବୁଥିଲୁ ତ।
ଓହୋ ଆମର ଏପଟେ ଖୁଦୁରୁକୁୁଣୀ ଆମେ ପୁରା ମାସଟା ଆଙ୍କ କରୁଚୁ। ପୁରା ରବିବାରଜ ରବିବାରଜ ଷ୍ଟାଟ୍ ହୋଉଚି। ଆମେ ଫାଷ୍ଟେ ଚାରିପାଳି ଠାକୁରଙ୍କ ମୂର୍ତ୍ତି ଆଣିଚୁ କିଣିକିନା ଛୋଟିଆ ମୂର୍ତ୍ତି ସେଇଥିରେ ପୂଜା କରୁଚୁ। ତାପରେ ଆମର ବି ଲାଷ୍ଟ ପାଳି ହୈଉଚି ଆମେ କଣ କହିଲ ମାନେ ତିଆରି କରୁଚୁ ମାନେ ଠାକୁର ତିଆରି କରୁଚୁ ହେଲା। ବଡ଼। ବଡ଼ ଠାକୁର ତିଆରି କରୁ ଚୁ। ଭଲ ସେ ପୁରା ସଜଉଚୁ ଓଟେ ଟେଣ୍ଡ ଫେଣ୍ଡ ଟାଙ୍ଗିନା ଲାଷ୍ଟ ପାଳି ସଜଉଚୁ ତା ପରେ ମାଇକ୍ ଫାଇକ୍ ବଜଉଚୁ ଆଉ ଲ ସବୁଠୁ ବେଷ୍ଟ ଲୋକଙ୍କୁ ଖାଇବାକୁ ଦବ। ଲୋ କଣ ଖାଇବାକୁ ଦବା ଆମେ ଆଉ ଆଉ ଟିକେ ଭଜନ ସନ୍ଧ୍ୟା କଲେ ଭଲ ହବ ଆମେ ସେୟା କରୁଚୁ ଏପଟେ ଆଉ।
ଅଁ ହଁ।
ହଁ ଆଉ ଠାକୁର ଭଷାଣି ଦିନ ଡିଜେ ଫିଜେ ଆଣିକିନା ନାଚି ନୁଚାକି ଭଷାଣି କରୁଚୁ ଆଉ। ସେପ ତମେ କେନ୍ତି କରୁଚ?
ଆମର ତ ଏପଟେ ମାନେ ନୂଆ କରିବୁ ବୋଲି ଆମେ ଭାବୁଚୁ କିନ୍ତୁ ଏଇଠି ଆଉ ଗୋଟେ ଜାଗାରେ ସେନ୍ତି ହୁଏ ଯେ ଏନ୍ତି ଆମେ ସେଇଠି କରୁୁଥୁ ମୁଁ ସେଇଠି କରେ କିନ୍ତୁ ଏଥର ଭାବୁଚୁ ମାନେ ଏନ୍ତି ଘରୁ ମାନେ ଆମ ଘର ମାନେ ଆମ ଘର ପାଖରେ ମାନେ ସବୁ ନୂଆ କରିବୁ ବୋଲି ଆଉ। ଆମେ ସବୁ ଏଇଠି ମାନେ ଯୋଉ ସକାଳୁ ମାନେ ଯୋଉ ଦିନ ଏନ୍ତି ଚାରି ପଳିଆଙ୍କ ଛୋଟ ଛୋ ଛୋଟିଆ ମୂର୍ତ୍ତି ଆଣିକି ଠାକୁରଙ୍କର ପୂଜା କରୁ। ତାପରେ ଏନ୍ତି ତ ମାନେ ବଡ଼ ମୂର୍ତ୍ତି ଲାଷ୍ଟେ ପାଳି ଯୋଉ ବଡ଼ ମୂର୍ତ୍ତିଟା ଆଣୁ ସେଟା ସିଏ ଆଗୁରୁ ଦେଇେ ଦେଇଥିବେ ବରାତ ମାନେ ଠାକୁରଙ୍କୁ ମୂର୍ତ୍ତି ତିଆରି କରିବା ପାଇଁ ବି ଇଏ କରିଦେଇଥିବେ ଆଗରୁ କରି ଦେଇଥିବେ ସଗୁ ସବୁ ଏନ୍ତି ଆଗରୁ ସବୁ ବରାତ ଦେଇ ଦେଇ ତାପରେ ଏନ୍ତି ଲାଷ୍ଟ ଦିନ ସବୁ ଇଏ କରନ୍ତି ତାପରେ ଆମେ ସକାଳୁ ସକାଳୁ ଉଠିକି ଗାଧେଇ ପାଧେଇକି ମାନେ ଫୁଲ ଚୋରି କରିବାକୁ ଯାଆନ୍ତୁ ମାନେ ଯୋଉ ଖୁଦୁରୁକୁଣି ମାନେ ତ ସବୁ ଫୁଲ ଚୋରି କରନ୍ତି ଇଏ ଦି
ହଁ ଆମର ବି ଏପଟେ କାରଣ ଏପଟେ ମିଳୁନି ନାଁ ଫୁଲ ବଜାର ଟାଉନ ଏରିଆ। ଫୁଲ ମିଳୁନି ତ ଆମୁକୁ କିଣିକି ଆଣିବାକୁ ପଡୁଚି।
ହଁ ଆମେ ସେନ୍ତି ସବୁ ବେଳେ ସକାଳୁ ଏନ୍ତି ଉଠିକି ଫୁଲ ଚୋରି କରିବାକୁ ଯାନ୍ତି ମାନେ କୁହନ୍ତିନ ସମସ୍ତେ ମାନେ ଏନ୍ତି ଖୁଦୁରୁକୁଣି ଯାହା ହେଲେ ବି ଫୁଲ ଚୋରି କରେ। ଏଇରା ସବୁ ଏନ୍ତି ଫୁଲ ଚୋରି କରୁ। ଆ ଏରା ସ ସବୁ ବେଳେ ଯୋଉ ମାସ୍ ତେବେ ତ ଚାରିଟା ରବିବାରେ ଏନ୍ତି ସବୁ ଷ୍ଟାର୍ଟ ହୁଏ ରବିବାରେ କୁ ରବିବାରେ। ଏବେ ସବୁ ମାନେ ଏଇ ଏଇ ପୂଜାଟା ମାନେ ଭାଇମାନଙ୍କ ପାଇଁ ପୂଜାଟା କରାଯାଏ ମାନେ ଭାଇଙ୍କର କେମତି ମଙ୍ଗଳ ଦେହ ଭଲ ରହିବ ଏମିତି ସବୁ ହବ ବୋଲି ସେଟା ମାନେ ବ୍ରତ ରଖନ୍ତି ଝିଅ ପିଲାମାନେ। ଏମାନେ ସେନ୍ତି କରନ୍ତି ସକାଳୁ ଏନି ଫୁଲ ଆଣିକି ଯାଉ ତାପରେ ଆସ୍ ଟୁ ଆସିକି ସେଇଠି ମୂର୍ତ୍ତି ମାନେ ଫୁଲ ଫୁଲ ଆଣିକି ସବୁ ମୂର୍ତ୍ତିଙ୍କ ପାଖରେ ରଖୁ। ମାନେ ହେତୋଳ ମୁହଁ ଖୋଲା ହେଇନ ଥିବ ମୂର୍ତ୍ତିଙ୍କର ତାପରେ ହେଇଠି ଆମେ ଏଇ ଯୋଉ କଣ ମାନେ କଣ ଗୋଟେ କାଠି ଆଣିକି ଭାଙ୍ଗିକି ହେଟି କରନ୍ତି ମାନେ ଯୋଉ ଭାଇଙ୍କ ପାଇଁ ପୂଜା କରିବେ ବୋଲି କଣ ବାଲୁକା ପୂଜା କରିିଯିବେ ବୋଲି ସେଇଟା କଣ ଗୋଟେ କା ଖିଟି ମାଗନ୍ତି ସାତଟା ନା କେତେଟା ହେଟା ଗେଞ୍ଜିବା ପାଇଁ ସେଟା କ ହଁ ସେଇଟା ସେଇ କାଠିଟା ଇଏ କରିକି ଭାଙ୍ଗନ୍ତି। ତାପରେ ଆମେ ସବୁ ହେଟୁ ଯାଉ ବାଲୁକା ପୂଜା କରିବା ପାଇଁ ପୋଖରୀ କି ମାନେ ସେଠି ଗୋଟେ ବା ବାଳୁଙ୍ଗା ଗଛ ନାଁ ହେଟା କୁଁ ଗଛଟେ ସେଇଥିରେ ମାନେ ଗଣ୍ଠି ପକେଇକି ଭାଇମାନଙ୍କ ପାଇଁ ପୂଜା କରୁ ଆଉ ସେଇ ଯୋଉ କାଠିଏ ନେଇଥିବୁ ସେରା ସବୁ ଗେଞ୍ଜିକି ସେଥିରେ ଗଣ୍ଠି ପକେଇ ଭାଇମାନଙ୍କ ପାଇଁ ପୂଜା କରିକି ସେଇଠୁ ଆସୁ ଆଉ। ତାପରେ ଆସି ସାଇଲା ପରେ ଏଠି
ଓହୋ।
ଉ ଉ ଆସି ସାରିଲା ପରେ ସେଇଠିକି ସବୁ ଘରକୁ ଯାଇକି ସେଠି ସବୁ ପୂଜା ଫୂଜି କରିକି ସବୁ ସଜାସଜି କରିକି ସବୁ ମଣ୍ଡପ ଟାକୁ ଘରକୁ ଆସିକି ଆଉ ଥର ରାତିରେ ପୁଣି ଯେତେବେଳେ ସବୁ ଶାଢୀ ଫାଢୀ ପିନ୍ଧିକି ଯାଆନ୍ତି ସେଠି ପୁଣି ସେଠି ପୂଜା କରିବା ପାଇଁ ଭୋଗ। ଭୋଗ ନେଇକି ପୂଜା କରନ୍ତି ତାପରେ ବ ସେ ବହି ବୋଲନ୍ତି ବହି ହଁ ସେଠି ବହି ବୋଲା ସରି ସାରିଲା ପରେ ସେ। ହଁ ସେଠି ବହି ବୋଲା ସରି ସାରିଲା ପରେ ଆମେ ଯୋଉ ପୁ ମାନେ ସେଠି କଣ ନାଚ ଗୀତ କରିବେ ବୋଲି ଏମିତି କରନ୍ତି ଆମେ ସବୁ ନାଚ ଗୀତ କରୁ ସେଠି ତାପରେ ଉସ ସବୁ ପ୍ରସାଦ ବି ତିଆରି ହେଇଥିବ ସେଡା ଯୋଉ ଦିଆ ହୁଏ ଲୋକ ମାନଙ୍କୁ ଆଉ ଆମେ ବି ସବୁ ଖାଇ ପିଇକି ଏଠି ନାଚୁ ପୁରା। ଡେରି ରାତିରେ ଆଉ।
ଆଚ୍ଛା ଆମର ଏଦିନ ଆଉ ପ୍ରସାଦ ଦିଆଯାଏ ସବୁ ସାହି ଲୋକଙ୍କୁ ତାପରେ ଆମର ଭଜନ ସନ୍ଧ୍ୟା ବି କରୁ।
ହଁ ଏଇଟା ଆମେ ଏଇଠି କରୁଯେ ମୁଁ ଏଥର କହୁଛି ନୂଆ କି କରିବି ବୋଲି ଗୋଟେ ଘରେତ ସେଥିପାଇଁ ପଚାରୁଥିଲି କେନ୍ତି ଗୋଟେ କରନ୍ତି ଆଉ।
ହଁ ଆମର ଏମ ସବୁ ଏମତି କରାଯାଏ ଆଉ ଆଉ ଆମ ଫୁଲ ତ ଏତେ ମିଳେନି ଫୁଲ ଚୋ ଫୁଲ କିଣିବାକୁ ପଡେ ହାର କରିବା କିଣିବାକୁ ପଡେ ଠାକୁରଙ୍କର ପଦ୍ମ ବି ପ୍ରିୟ କଇଁ ବି ପ୍ରିୟ ତାକୁ ବି ମାଳ ପୁରା କିଣିବାକୁ ପଡେ। ଆଗୁଆ। ତ ଟେଣ୍ଟ ଆଗୁଆ ଦେବାକୁ। ପଡିବ କାରଣ ମାସେ ଦି ମାସେ ନ ଆଗରୁ ଦେଲେ ଟେଣ୍ଟ ମିଳିବନି ଆମକୁ ଆ ମାଶ୍ ସେ ଆଗୁରୁ ଆଡଭାନ୍ସ ଦେଇକିନା ଟେଣ୍ଟ ବୁଝିଥାଉ।
ସମସ୍ତେ କରିବେ ନା ଯାହେଲେ ବି ଗୋଟେ ଗାଁ ରେ ଯାହାଲେ ବି ଦି ତିନିଟା ଜାଗାରେ ଏନ୍ତି କରୁଥିବେ। ସମସ୍ତେ କରିବେ ମାନେ ଯାହେଲେ ବି ଆଗରୁ ଏଇଟା କରିବାକୁ ପଡିବ କାହିଁକିନା ଯଦି ପୁଣି ପଛରେ ଏନ୍ତି କରିବ ତା ସିଏ ପୁଣି କହିବେ କହିବେ ନାଇଁ ଏମାନେ ଆସିକି ନେଇଯାଇଛନ୍ତି ସେମାନେ ଆସିକି ନେଇଯାଇଚନ୍ତି ଆରେ ତାହେଲେ ହବନି ସେମତି।
ତ ସେଇଆ ଆଉ ତୁ କଣ ପିନ୍ଧୁ ଶାଢୀ ପିନ୍ଧୁ ନା ଡ୍ରେସ ପିନ୍ଧୁ ଲଷ୍ଟ ପାଳି।
ଏ ଲାଷ୍ଟ ପାଳି ବତ ସମସ୍ତେ ଶାଢୀ ପିନ୍ଧନ୍ତି ଆମେ ବି ସେନ୍ତି ଶାଢୀ ପିନ୍ଧିକି ଇଏ କରୁ। ଏଇଥର ଲାଷ୍ଟ ପାଳି ଦିଟାଙ୍କ ଯୋଉ। ମାନେ ଦିନରେ ଏନ୍ତି ଯୋଉ ବାଳୁଙ୍ଗା ପୂଜା କରି ଯେତେବେଳେ ଯାଉ ସେତେବେଳେ ନୂଆ ଡ୍ରେସ ମାନେ ଏନ୍ତି ପିନ୍ଧିକି ଯାଉ ତାପରେ ରାତିରେ ଆସିକି ପୁଣି ଶାଢୀ ପନ୍ଧୁ ଆଉ।
ହଁ ତମର ଭଶାଣି ହୁଏ ନା ନାଇଁ।
ହଁ ଭଶାଣୀ ହୁଏ ଏପଟେ ମାନେ ଭସାଣି ଆମର ଯୋଉ ଭସାଣି କରୀବେ ଗୋଟେ ମାନେ ବଡ ଡିଜେ ତ ଡିଜେ ତ ନୁହେଁ ମାନେ ସେମିତି ଗୋଟେ ମାଇକ ଲଦିକି ଗୋଟେ ଏମତି ଗାଡିରେ ସବୁ ଇଏ କରି। ତାପରେ ଯୋଉ ମୂର୍ତ୍ତି ଗୁ କୁ ସେମିତି ଗୋଟେ ଗାଡି ର। ଖିବେ ତାପରେ ଆଣିଥିବେ ଆମର ଯେତିକି ସବୁ ଭସାଣି। ଯେତିକି ଛୁଆ ଥିବେ ତାଙ୍କ ମାନଙ୍କ ପାଇଁ ଗୋଟେ ଗୋଟେ ତଉଲିଆ ଆଣିଥିବେ ମାନେ ପକେଇକି ନାଚିବା ପାଇଁ। ଏନ୍ତି ଯୋଉ ଆଣ ସିଏତ ପୁରା ସେଇରା ପକେଇ ସବୁ ଭସାଣି ମାନେ ଗାଁ ଜାଙ୍କ ବୁଲନ୍ତି ଆଉ ନାଚି ନାଚି ଆଉ।
ଆଛା ଆଉ ଆଉ ସବୁ କେମିତି ହୁଏ କେମିତି ସବୁ ମାନେ କେତେବେଳେ ପୂଜା ଆରମ୍ଭ କର କି କଣ।
ଏନ୍ତି ଆମର ତ ସେନ୍ତି ସକାଳୁ ଯୋଉ ପୂଜା ଟା କରନ୍ତି ସେଟା ଆଁ ହେଇଯାଏ। ପୁରା ଗୋଟେ ଦିଟା ତ ମାନେ ଏତେ ମାନେ ଲେଟ ପର୍ଯ୍ୟନ୍ତ ରଖିବା କଥା ନୁହେଁ ମାନେ ଜଲ୍ଦି ପୂଜା କରିଦବା କଥା କିନ୍ତୁ ଆମର ସବୁ ମାନେ ଯୋଉ ସଜାସଜି କରି ନଥିବେ ମାନେ ବେଶୀ କିଛି ତ ସେଥିପାଇଁ ଏ ନ୍ତି। ସଜାସଜି କରିକି ଆସିଲା ଆଳୁ ମାନେ ଲେଟ୍ ହେଇଯାଏ ଟିକେ ଦିଟା ତିନ୍ ଟା ହେଇଯାଏ ପୂଜା କରିକି ଆସୁ ପୁଣି ରାତିରେ ସେମତି ସନ୍ଧ୍ୟା ବେଳକୁ ଷ୍ଟାର୍ଟ କରିଦିଅନ୍ତି। ଜଲ୍ଦି ଟିକେ କରିଦିଅନ୍ତି ଯେମିତି ଶଇିଲେ ସମସ୍ତେ ଟିକେ ନାଚ ଗୀତ କରନ୍ତି ତ ସେଥିପାଇଁ ଯୋଉ। ଲେଟ ହୁଏ ସେଥିାପାଇଁ ଜଲଦି କରିଦିଅନ୍ତୀ ପୂଜା ଆଉ।
ଓହୋ ତମ ଓଷା ଗାଁ ରେ କେତେ ଜଣ ଠାକୁର ହୁଅନ୍ତି କେତେଟା ଠାକୁର।
ଆମର ଏଇଠି ଦି ଜ ମାନେ ଦିଟା ଜାଗାରେ କରାଯାଏ। ସେଇଠି ଯୋଉ। ମୁଁ ଦିଟାଙ୍କ ଜାଗା ଟା ମାନେ ଏମତି ଯାଇକି ଭୋଗ ଦେଇ ଦେଇକି ଆସେ ଆଉ।
ଓ ହୋ ହଉ।
ହଁ ଭଲ କରାଯାଏ ଆଉ। ହୁଁ ହୁଁ।
ହଁ ହଁ ଆମରବଡ ଆମର ଭଜନସନ୍ଧ୍ୟା ବି ହୁଏ ଆଉ ପଇସା ପରେ ଆମର ଏପଟେ କଣ କହିଲ ଜମି ମାନ ଆସିଛନ୍ତି ଆମ ଗାଁ ଲୋକ ସାଇ ଲୋକ ପଇସା ଅଧା ଅଧା ଦେଇଛନ୍ତି ହେଲା ସେଇଥିପାଇଁ ଆମକୁ ପଇସା ଅଧିକ ଦେବାକୁ ପଡେନି ହ ସେଥିପାଇଁ ଆମେ
ହଁ ସେଇଟା ସେମାନେ ଖୁସିରେ ସବୁ ଦିଅନ୍ତି ଆଉ।
ହୁଁ।
ଗଲେ ଏରା ସବୁ ଏମିତି ଖୁସିରେ ଦିଅନ୍ତି ଆଉ।
ହଁ।
ସେଟା ବି ଭଲ କାହିଁ ନା ଯଦି ସେମିତି ଗାଁ ଲୋକ ମାନେ ତଦ୍ ଯଦି ବି ଟିକେ ଟିକେ ଏମିତି ସାହାଯ୍ୟ କରିବେ ତାହେଲେ ଆଉ ମାନେ ଝିଅ ମାନଙ୍କୁ ବି ବେଶି ଏମିତି କଷ୍ଟ ପଡିବନି କାହିଁକି ନା ସେଦିନ ତ ଯାହାେଲେ ବି ମାନେ ଟେଣ୍ଟ ବାଲା ତ ଯାହା ଆସିଅଛି ସଜାସଜି କରିବେ ସେ କିନ୍ତୁ ଯାହାଲେ ବି ଉପାସରେ ରହିିକି ପୁରା ଦିନଟାଯାଙ୍କ ପୂଜା ଫୂଜା ମାନେ ଏ ସବୁ ଯାହାେଲେ ବି ଗୋଟେ ଜିନିଷ ଆଣେ ଟେ ଇଏ କର ଭୋଗ କର ଏ ସବୁ କଲେ ଯାହେଲେ ବି ଲେଟ୍ ହବ ସେମତି ଗାଁ ଲୋକ ଯଦି ଏମିତି ଟିକେ ଟିକେ ସାହାଯ୍ୟ କରିଦେବେ ସମସ୍ତେ ମିଶିକି କଲେ ଏମତି ଗୋଟେ ଭଲ ହବ।
ହଁ।
ସେଇୟା ଆଉ।
ଏଇଆ ଆଉ ଏଇଠାରେ ଗୋଟେ ନୂଆ କରିବୁ ବୋଲି ଆଉ ଏପଟେ ତ ସେମତି ହୁଏ ମାନେ ଆଗୁରୁ ତ ସବୁ ମାନେ ଏମତି ଟେଣ୍ଟ ଫେଣ୍ଟ କିଛି ନଥିଲା ଆଗରୁ ସବୁ ଯୋଉ କରନ୍ତି ସବୁବେଳେ ଏ ନେଇ ମାନେ ଯୋଉ ଲୁଗା ଟାଙ୍ଗିକି ଯୋଉ କ ସଜାନ୍ତିନି
ଅଁ ହୋ ହଁ ଆମର ବି ଆଗରୁ ଥିଲା ଯୋଉ ଚିକମିକିଆ ଲୁଗା ସାଗେ ସବୁ ସଜାନ୍ତି ଠାକୁରଙ୍କୁ।
ହଁ ସବୁବେଳେ ଯୋଉ ଆଗରୁ ତ ଏମତି ଟେଣ୍ଟ ଫେଣ୍ଟ ଆଉ କେ ଆଣନ୍ତିନି ବେଶୀ ସବୁବେଳେ ଆଣନ୍ତି ଏଇ ଯୋଉ ଚିକ ଚିକି ଶାଢୀର ଯୋଉ ଥିବ ସେଇଟାକୁୁ ଆଣିକି ସବୁ ଲଗାନ୍ତି ମାନେ ସଜାନ୍ତି ସେଇଥିରେ ଇଏ କରିକି।
ହଁ।
ସେରା ସବୁ ମୁଁ ମାନେ ମୋ ମାମାଙ୍କ ବେଳରେ ଥିଲା।
ଓ ହଁ ସେରା ଆମେ ଆମେ ବି ଆଗରୁ ଟାଙ୍ଗୁଥିଲୁ ଛୁଆ ଛୁଆ ହେଇଥିଲୁ ଆମେ ବି ଟାଙ୍ଗୁଥିଲୁ ଏବେ ସବୁ ନୂଆ ହେଇଗଲାଣି ଟେଣ୍ଟ ଫେଣ୍ଟ ଆଉ।
ହଁ ଆଗରୁ ସବୁ ଏମିତି ଟାଙ୍ଗୁଥିଲେ। ଆଗରୁ ବି ଏମତି ବେଶୀ କିଛି ଜାଣିନଥିଲି ମାନେ ଏମତି କିଛି ଜଣା ନଥିଲା ଏବେ ସବୁ ନୂଆ ନୂଆ ଇଏ ହେଇଗଲାଣି ଆଉ।
ହଁ।
ଆଉ ଦେଇ ତାହେଲେ ଆମର ଏଥର ଖୁଦୁୁରକୁୁଣି ଆ ଆ ଆସିବ ତମେ।
ହଁ ଯିବି।
ହଉ ଆଉ ମୁଁ ଏଇଥିପାଇଁ ଲଗେଇଥିଲି ପଚାରି କରିବୁ ତ?
ହଉ ଠିକ ଅଛି।
ହଉ ତାହେଲେ ରଖୁଛି ଆଉ।
ହଁ ହଁ ହଉ।